ହ୍ୟାଲୋ
ହଁ କଣ କରୁଛୁ
ଏଇ ଏଇଠି ବସିଥିଲି ଆଉ ଆପଣ କଣ କରୁଛନ୍ତି
ମୁଁ ବି ଏଇଠି ବସିଥିଲି ଆଜି ଟିକେ ପୁରୁଣା ଦିନ କଥା ମନେ ପଡିଲା ତ ଉ ତୋ ନାନୀ ନମ୍ବର ଟା ମୁଁ ଭୁଲି ଯାଇଛି ଏଥିପାଇଁ ତତେ କଲ କରିଦେଲି ଆଉ ଆମ ସ୍କୁଲ ବେଳ ର କଥା ଟିକେ ମନେ ପଡିଲା ମୁଁ କ ଦେଖିବା ସ୍କୁଲରେ କୋଉ ସାର୍ ଅଛନ୍ତି କଣ ପିଲା କେମିତି ପଢୁଛନ୍ତି ସେୟାଟିକେ ବୁଝିବା ପାଇଁ ତୋ ପାଖକୁ କଲ କରିଦେଲି ଆଉ
ହଁ ସେମିତି ସ୍କୁଲରେ ଭଲ ପାଠ ପଢା ହଉଛି ଆଉ
ଆଗ ଭଳିଆ ପଢା ହଉଛି ଆଗ ଭଳିଆ ଆଉ ଆଗ ଆଗ ପାଠ ପଢା ବିଷୟରେ ତୁ କେମିତି ଜାଣିବୁ ମୁଁ ବି ତତେ ପଚାରୁଛି ଆ ଆ
କହିଲି ଆଗ ପାଠ ପଢଆ ପଢିଆ ଏବେ ତ ଏମିତି ହେଇଛି ପଢା ହଉନି ତଥାପି ଟିକେ ଏମିତି ପଢା ହଉଛି ଆଉ।
ଓ ହୋ ପୁରୁଣା ସାର୍ ମାନେ ଆଉ କିଏ ନାହାନ୍ତି?
ହଁ ସାର୍ ମାନେ ଏମିତି ଆଗରୁ ଯେତେ ଥିଲେ ତଥାପି ଏବେ ଟିକେ କମି ଯାଇଛନ୍ତି ଆଉ।
ନାଇଁ ନାଇଁ ମୁଁ କହିଲି ଆମର ଯେମିତି ପୁରୁଣା ସାର୍ ମାନେ ଯୋଉ ପଢୁଥିଲେ ସେଇ ପୁରୁଣା ଟିଚର କେହି ନାହାନ୍ତି ଆଉ?
ଏ ପୁରୁଣା ଟିଚର ଏମିତି ନାହାନ୍ତି। କିମତି ତିନି ଜଣ ଅଛନ୍ତି ଆଉ।
ଓହୋ ହଉ ଆଉ ତମର କୋଉ ସାର୍ କେମିତି ଭଲ ପଢଉଛନ୍ତି।
ହଁ ଏମିତି ଦି ତିନି ଜଣ ସାର୍ ଏମିତି ବହୁତ ଭଲ ପଢଉଛନ୍ତି ଆଉ। ଜଣେ ମ୍ୟାମ ଏମିତି ଥିଲେ ଯେ ସେ ପଳେଇଲେ ଆଉ ଏମିତି ଏମତି କିଛି ପଢା ହଉନି ସେ ତାପରେ ଆଉ।
ଓହୋ ହଁ ଆମ ବେଳୁକୁ ତ ଭଲ ସାର ଥିଲେ ଭଲ ପଢଉଥିଲେ ଆଉ ଯୋଉ କଣ କହିଲୁ ବହୁତ ମାନେ ହୁଥିଲେ ସବୁ ପିଲା ସାର୍ ମାନଙ୍କୁ ଡରି ରହୁଥିଲେ। ଏବେ ଟା ତାଙ୍କୁ ମୁଁ ତ ଦେ ହୋଉଛି।
ହଁ ମୁଁ ଏବେ ବି ସେମିତି ଏମିତି ଡରିକି ରହୁଛନ୍ତି ଯେ ଏତେ ବି ଡରିକି ରହୁନାହାନ୍ତି ଆଉ।
ହୁଁ ନାଇଁ ମୁଁ ଏବେ ଦିନେ ଯାଉଥିଲି ରାସ୍ତାରେ ଦେଖିଲି ସାର୍ ମାନେଙ୍କ ସାଙ୍ଗରେ ଛୁଆ ସାଙ୍ଗ ଭଳିଆ ମିଶି ଯାଉଛନ୍ତି ଆଉ ସେ ଗୁରୁ ଶିଷ୍ୟର ସମ୍ପର୍କ କାହିଁକି ଛୁଆଙ୍କ ଭିତରେ
ହଁ ସେଇଆ ନୁହଁ ଆ କଣ ଛୁଆର ତ ସାର୍ ମାନଙ୍କୁ ମାନୁନାହାନ୍ତି ଚଢିଯାଉ ରନ୍ତି ଆ
ହଁ ପରା।
ଆଉ ସେତବେ
ଆମେ ଯେତେବେଳୁ ସ୍କୁଲରେ ପଢୁଥିଲୁ ସେତେବେଳେ ଆମେ ଯଦି ବାଟରେ କୋଉଠି ସାରଙ୍କୁ ଦେଖିଦବୁ ଆମେ ଲୁଚିକି ଘର ଭିତରକୁ ପଳଉଥିଲୁ ଆଉ ଆଜି କାଲି ଛୁଆଙ୍କୁ ଦେଖୁନୁ କେମିତି ସାରଙ୍କ ସହିତ କଥା ହଉଛନ୍ତି।
ଡରୁନାହାନ୍ତି ତ ସାର୍ ଙ୍କୁ ସାର୍ ଙ୍କୁ ଉପରେ ଜବାବ ଦେଇ ଦଉଛନ୍ତି।
ହଁ ପରା।
ଆଉ ଆଗରୁ କେମିତି କଣ ପାଠ ପଢା ଚାଲିଥିଲା ସ୍କୁଲରେ?
ସ୍କୁଲ ସେ ତ ଆମେ ଯିବୁ ସ୍କୁଲ କୁ ଯିବା ମାନେ ସ୍କୁଲ ନା ଶୁଣିଲେ ଆମ ଦେହ ହାତ ଥରୁଥିଲା। ସେତେରିଳେ ସବୁ ସାର୍ ମାନେ ବହୁତ ମାନେ ଇଏ ଥିଲେ ସବୁ ସାର୍ ଙ୍କୁ ଛୁଆ ଆମେ ଡରୁଥିଲୁ ଆମର ଜଣେ ସାର୍ ଥିଲେ ଯିଏ ଆମର ସେଇଠି ଶିକ୍ଷକ ଥିଲେ ସିଏ ତାଙ୍କୁ ତ ପୁରା ସ୍କୁଲ ଟାଙ୍କର ଛୁଆ ଯାହା ଡରନି ଡରନି ବାପା ମା ବି କଥା କହିବାକୁ ଡରୁଥିଲେ ଜାଣିଥା।
ହଁ ଆଗରୁ ବହି କଡେ ସ୍ତ୍ରିଡ ଷ୍ଟ୍ରିଡ ସ୍ତ୍ରୀଡ ସାରେ ମାନେ ଥିଲେ।
ହଁ ହ ସେ ଥିଲେ ତ ତୁ ତ ଚିନ୍ତିବୁ ବୋଧେ ସେ ସାରଙ୍କୁ ଆମ ଯେ ହମ୍ ହଁ ସେଇ ସାର୍ ତ ହଁ ସେ ଆରମ୍କୁ ତ ସମସ୍ତେ
ମୁଁ କହିଲି ସେ ଏବେ ଆଉ ପଳେଇ ନାହାନ୍ତି ପା
ହଁ ମୁଁ ବି ଶୁଣୁଥିଲି ସାର ଙ୍କର ସାର୍ ଚାଲିଗଲେ ବୋଲି।
ହୁଁ ବହୁତ ଭଲ ସାର ଥିଲେ ସେ ଜଣେ।
ହଁ ବା ସିଏ ଥିଲେ ବୋଲି ଆମ ସ୍କୁଲ ରେ ହଷ୍ଟେଲ ଥିଲା ଆଉ ଛୁଆ ଭଲ ଶୃଙ୍ଖଳାରେ ରହୁଥିଲେ ବାହାରୁ ବାହାରୁ ଗାଁ ରେ ଆସିକିନା ଛୁଆ ଏଇଠି ରହିକି ପାଠ ପଢୁଥିଲେ ଆଉ ଏବେ ତ ଏବେ ଆଉ ଅଛି କି ହଷ୍ଟେଲ ଅଛି ସ୍କୁଲ ରେ
ନାଇଁ ହଷ୍ଟେଲ ଭାଙ୍ଗି ସାରିଲାଣି କେବେଠୁ
ହଁ ବରା
ଆଉ ଆଗ ଅପେକ୍ଷା ଏବେ ଟିକେ ସ୍କୁଲ ଟା କିୁ ବଦଳି ଯାଇଛି ନା
ହଁ ସ୍କୁଲରେ ଭଲ ଗଛ ମଣିଛ ଲାଗିଛି ସ୍କୁଲରେ ନୂଆ ଘର ତିଆରି ହେଇଯାଇଛି ମୁଁ ଦେଖୁଥିଲି ହୁଁ ମୁଁ ତ ଯାଇପାରୁନି ଆଉ କେମତି ଫଟୋ ଦେଖିଥିଲି ଯେ ଭଲ ହେଇଛି ସ୍କୁଲ ଯାକ ପୁରା ପରିବେଶ ଟା ଭଲ ହେଇ ଯାଇଛି
ହଁ ସେମିତି ଭଲ ହେଇଯାଇଛି ପୁଣି ତ ଏମିତି ଅଳିଆ ତଳିଆ ହେଇକି ଯାଉଛି ସ୍କୁଲ ଟାକୁ
ତମେ ମାନେ ପରିଷ୍କାର ପରିଚ୍ଛନ୍ନ ରଖିବ ନା ଆଉ
ଚାର ମ ମ ଚାର
ଆମେ ଯେତେବେଳେ ସ୍କୁଲ ରେ ଥିଲୁ ସେତେବେଳେ ସ୍କୁଲ ର ସେ ଯୋଉ ପଛ ଗଟା ପଡିଆ ଥିଲା ସେଠି ଆମେ ଶହେଟା ଗଛ ଲଗେଇଥିଲୁ ୁ ସେ ଗଛରେ ଏବେ ଅଛି
ହଁ ସବୁ ଗଛ ଗଡା ଅଛି ଏମିତି ଗୋଟେ ଗୋଟେ ନାହିଁ ଆଉ
ନାହିଁ ମାନେ କଣ ଏଇ ବର୍ଷାରେ ଭାଙ୍ଗି ଯାଉଛି ନା କଣ କରୁଛନ୍ତି
ହାଟି କୁଟା ବି ଦଉଛନ୍ତି ବେଳେ ବେଳେ
କାଟି ଦଉଛନ୍ତି ଏଇ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ବୋଧେ କାଟି ଦଉଥିବେ ନା
ହୁଁ
ଓହୋ ଆମେ କେତେ କଷ୍ଟରେ ସେ ଗଛ ଟାକୁ ଲଗେଇଥିଲୁ ସବୁଦିନ ପାଣି ଦଉ ବଞ୍ଚେଇ ଯୋଉ ବଞ୍ଚେଇବା ପାଇଁ ପୁରା ଆମ କ୍ଲାସ ଟାଙ୍କର ଛୁଆ ସମସ୍ତେ ମିଶିକି ବଞ୍ଚେଇଥିଲୁ ଶହେ ଟା ଗଛ
ଏବେ ତ ଛୁଆ ଯାଉଛନ୍ତି ଖାଲି ଖେଳୁଛନ୍ତି ବୁଲୁଛନ୍ତି ଖାଉଛନ୍ତି ପିଉଛନ୍ତି ପଢୁନାହାନ୍ତି ଆସୁଛନ୍ତି ସେତେବେଳେ ଭଳିଆ ଆଉ ଟେ ଏମତି କାମ ଦାମ କରୁ ସେଇ କରୁନାହାନ୍ତି
ଓହୋ ନା ଆଉ ଶନିବାରଆ ଯୋଉ ହୁଏ ଉ ସମସ୍ତେ ବସିକି ଆମେ ସ୍କୁଲ ଚାରିପଟ ସଫା କରୁ ଘାସ ମଛ ସବୁ ଆଛୁ ସେମିତି କରୁନ
ନାଇଁ ଆମ ଘରେ କରୁନାହାନ୍ତି କିଛି ଯାଉଛନ୍ତି ତ ଖାଲି ସ୍କୁଲୁ ପ୍ରାର୍ଥନା କରିକି ଟିକେ ରନିଂ କରିଦେଇକି ଖେଳୁଛନ୍ତି ତ ଖେଳୁଛନ୍ତି ଖେଳୁଛନ୍ତି କ୍ଲାସ ବି କରୁନାହାନ୍ତି
ଓହୋ ନା ନା ଆଗରୁ ଆମେଟା ବହୁତ ନିୟମ ଥିଲା ଆଉ ଆମେ ପ୍ରେୟାର ବି କରୁଥିଲୁ ସବୁ ଦିନ ମାନଙ୍କରେ ଗୋଟେ ଗୋଟେ ପ୍ରାର୍ଥନା କରୁଥିଲୁ ତମର ସେମିତି ହଉଛି ନା ଗୋଟିଏ ପ୍ରାର୍ଥନା ସବୁଦିନ କରୁଛ
ଗୋଟିଏ ପ୍ରାର୍ଥନା ସବୁଦିନ କରୁଛନ୍ତି
ଓହୋ ସବୁ ତାହେଲେ ଚେଞ୍ଜ ହେଇଗଲାଣି ଆଉ
ସ୍କୁଲ ଟା ପୁରା ବଦଳି ଗଲାଣି
ହଁ ପରା ବଦଳି ଯାଇଛି ସ୍କୁଲ ତ ଉପରୁ ଦେଖିବାକୁ ଯେମିତି ବଦଳି ଯାଇଛି ତା ଭିତରୁ ବି ସେମତି କହିବାକୁ ଗଲେ ବଦଳି ଯାଇଛି
ହୁଁ
ହଉ ଆଉ ଆଉ ଦେଖିବା ଆଉ ତୋ ନାନୀ ହେଇକା କେତେବେଳେ ଆସିଲେ ନହେଲେ ଆମେ ସମସ୍ତେ ମିଶିକି ଦିନେ ସ୍କୁଲ ଯିବୁ ଯେ ଆମର ତ କି ପୁରୁଣା ସାର ନାହାନ୍ତି କାହାକୁ ଯାଇକି ଦେଖା କରିବୁ
ହଁ ଏଇ ଦି ତିନି ଜଣାଗ ଅଛନ୍ତି ତାଙ୍କୁ ଟିକେ ଯାଇକି ଦେଖା କରିକି ପଚାରି ପଚାରିକି ଆସିବ
ହୁଁ ନୂଆ ସାର୍ ମାନେ ସମସ୍ତେ ଆମକୁ କେହି ଚିହ୍ନି ପାରୁ ନଥିବେ। ଆଉ ସେ ବି ଜାଣିନଥିବେ ଆମେ ହଁ କୋଉ ଇଅର ପିଲା କଣ
ହୁଁ।
ଆଉ ତମ କ୍ଲାସ ରେ କେତେ ପିଲା ଅଛନ୍ତି।
ଆମ କ୍ଲାସ ରେ ଏଇ ଅଶୀ ଭଳିଆ ହେବେ ଆଉ। ଆପଣଙ୍କ ହେତ ଆପଣଙ୍କ ଏତ ଯେତେବେଳେ ପଢୁଥିଲେ ସେତେବେଳକୁ କେତେ ପିଲା ଥିଲେ ଆପଣଙ୍କ କ୍ଲାସ୍ ରେ।
ଆମର ଶହେ ପରେ ପିଲା ଥିବା ଆମେ।
ଏ ପିଲା କେମିତି ବସୁଥିଲେ।
ହଁ ସେଠି ଯୋଉ ସ୍କୁଲ ଭିତରେ ଗୋଟେ ବଡ ହଲ ନାହିଁ। ସେଇ ହଲଡାରେ ଆମେ ତିନି ବର୍ଷ ଯାକ ବସିକି ପଡୁଥିଲୁ।
ସେ ହଲଟା ତ ଆଜିଯାଏ ଅଛି। ହଁ ଯାଇକି ଅଛି ସେଇଠି ଓଷାବାର ଏମିତି ହଉଛି ଗଣେଶ ପୂଜା ସରସ୍ଵତୀ ପୂଜା ଏମତି କରୁଛନ୍ତି ଆଉ।
ହଁ ସେଇଠି ସବୁ ଯୋଉ ବାହାର ପିଲା ବି ଆସନ୍ତି ନା ଗଣେଶ ପୂଜା ସରସ୍ଵତୀ ପୂଜା କୁ ସବୁ ବର୍ଷ ସେଇଠି ତ ହୁଏ ଆଉ।
ହଁ ସେତେବେଳେ ଏମିତି ସ ଭଲରେ କରୁଥିଲି ସାର୍ ସାନେ ମ୍ୟାମ୍ ମାନେ ବି ସହଯୋଗ କରୁଥିଲେ ଆପଣଙ୍କ ସହିତ।
ହୁଁ ଆମ ସାଙ୍ଗେ ସମସ୍ତେ ସହଯୋଗ କରନ୍ତି ବଢିଆ ସେ ପୁରା ସଜାଡା ହୁଏ ଠାକୁରଙ୍କୁ। ଆଉ ତମେ ତ ଏବେ ଆହୁରି ଆହୁରି ଭଲସେ ସଜାଡୁଥିବ ଆଉ।
ହଁ ଏମିତି ସଜାଡୁଚୁ।
ହଁ ଗଣେଶ ସରସ୍ଵତୀ ପୂଜା ହେଲେ ମୂର୍ତ୍ତି କିଣିକି ଆଣୁଛ ନା ଯୋଉ ମୂର୍ତ୍ତି ତିଆରି କରୁଛ ସ୍କୁଲ୍ ରେ।
ନାଇଁ କିଣିକି ଆଣିଛ ଏତେ ଧନ୍ନ୍ଦା କିଏ କରିବ ପାଠ ପଢିବୁ ନା।
ନା ନା ସେଇଟା ତ ଗୋଟେ ଗୋଟେ ମଜା ଦିନ ଥାଏ ମୂର୍ତ୍ତି ତିଆରି ହବ ଆମେ ସବୁ ମାଟି ଆଣିବାକୁ ଯାଉ ସ୍କୁଲରେ ବାହାରକୁ ଯାଉ ମାଟି ଆଣି ଆଉ ଯୋଉ ବାଉଁଶ ପୋତାକୁ ସଜାଡିବା ପାଇଁ। ସେ ସବୁ ମଜା ତମେ ମାନେ ଏଇ ମଜା ଯାକ ନବ ନା ଆଉ ଗୋଟେ ବର୍ଷରେ ଦି ଦିନ ଖଣ୍ଡେ ଉଁ ବର୍ଷକୁ ଦିଥର ସରସ୍ଵତୀ ପୂଜା ଆସିବ ଗଣେଶ ପୂଜା ଆସିବ ସେଇ ସବୁ ମଜା ନବ ନା ଆଉ।
ଏମ ସାର ମ୍ୟମ୍ ମନେ ଚିଡୁଛନ୍ତି ଆଉ ତାଙ୍କ କଥା ରଖିକି ଏମତି କରିଦଉଚୁ ଆଉ। ଧୁମ୍ ଧାମରେ କିନ୍ତୁ ହଉଛି ଆଉ।
ହଁ ନାଇଁ ଏବେ ଯୋଉ ପରିସ୍ଥିତି ହେଲାଣି କାହାର କଣ ହେଇଗଲେ ସାରଙ୍କ ଉପରେ ଆସିବ ନା ଦୋଷ ସେଇଥିପାଇଁ ସାର୍ ମାନ ମାନେ ଡରୁଥିବେ ଆଉ। ଛାଡୁନଥିବେ ବାହାରକୁ ଆଉ।
ହଁ।
ହଉ ତାହେଲେ ଆଉ।
ହଉ ରହୁଚି।
ହଁ।